ହଁ କଣ କରିବି ରୋଷେଇ କରୁଛି।
କଣ ରୋଷେଇ କରୁଛୁ ଓ ମୁଁ ତତେ କାଲି କହିଥିଲି ଚିକେନ୍ କଲାବେଳେ ମତେ ଡାକିବୁ
ଡାକିବି
ଆଁ
କରିସାଇଲେ କରିବି ଡାକିବି।
କରିସାଇଲେ ଡାକିଲେ କ'ଣ ହବ ମୁଁ ଆଡେ ଖାଇ ଦେଇଥିବି।
ତ ତର ସବୁ ଘେରା ଘେରା ଉଡିବଥା
ମୁଁ ଯାଇଥିଲି ଟିକେ ଖିଆ ପିଆ କରିଥାନ୍ତେ। ଆଉ ଛାଡ
ଚାଲୁ ନା ଗୋଟେ ଭୋଜି କରିବା ମୁଁ କେତେ ଦିନୁ କହିଲିଣି।
ଭୋଜି କେବେ କରିଆ?
ମୁଁ ତ କେତେଥର ଗଲିଣି ଚାଲ କରିବା ଚାଲ କରିବା କେହି ଶୁଣୁନ।
ବଣଭୋଜି ବଣଭୋଜି କରିବା।
ନାଣ କଣ ବୋଝି କରିବା କି
ହ ସେଇ ଭୋଜି ଟାକୁ ହିଁ ବଣ ଭୋଜି କୁହାଯାଏ ଆମ ଓଡିଆରେ।
ହଁଅଁ।
ହଁଅଁ ଆଉ ଖିଆ ପିଆ କ'ଣ ହେଇଛି? ପଖାଳ ଭାତ ତ ଖାଇଥିବ ଆଉ ନାଇଁ!
ହଁ ପଖାଳ ଭାତ ଛୁଇଁ ଆଳୁ ଭଜା
ଓହୋ ମୁଁ ଏ ପଖାଳ ଭାତ ଆଳୁ ଭର୍ତ୍ତା ଖାଇକି ଆଇଲି ଏଇନକେ ଆଉ।
ଆଉ ପଖାଳ ତ ବଢିଆ ଆଉ ଓଡିଆ ତ
ପଖାଳ ଖାଇବ ଖରା ବେଳେ ଯୋଉ ନିଦ ଆଉ
ପଖାଳ ଗୋଟେ
ନ ଏଡା ହାକୀ ପୁରା ହାତୀ ଦଳିଦେଲେ ବି ନିଦ ହ ମାନେ ନିଦ ଛାଡିବନି।
ହଁଅଁ
ତା ଭିତରେ ଯଦି ଥଣ୍ଡା ହେଇଥିବ ଥଣ୍ଡା ମେଡିସିନ ଯଦି ଖାଇଦେଲୁ। କହିଲା ରାତି ଏଗାରଟା ପରେ।
ମକାଳେ କିନ୍ତ ବ
ହୁଁ କାର ବହୁତ ଭଲ ପେଟ ପାଇଁାଇ
ଆଉ ତୋ ଦେହ ପା ଖରାପ ଥିଲା ବା ମେଡିକାଲ ଯାଇଥିଲୁ ଏବେ?
ଉଁ ହଁ ସେଇ ଇନଫେକ୍ସନ ହେଇଯାଇଥିଲା ମୋର ସବୁ।
କି ଇନଫେକ୍ସନ ହଉଥିଲା।
କେ ଜାଣି କ'ଣଗୋଟେ କହିଲେ ଭାଇରସ ସେଇଟା। ସେ ଏମିତି ହଉଛି ଗଣ୍ଠି ହ ଜାଗା ବ ଆଣ୍ଠୁ ରେ ହେଇଥିଲା ହାତରେ ନଇଥିଲା ଲା ପ୍ରକାର ପ୍ର ହେ
ଆଣ୍ଠୁ ରେ ହେଇଥିଲା।
ହୁଁ ଫାଷ୍ଟ ପାର୍ଟିରେ ହେଇଥିଲା ମୁଁ ପାଟିରେ ହେଇଥିଲା ମୁଁ ଭାବିଲି କଣଟେ ହେଇଚି ଆଉ ଘିଅ ଲଗେଇଦେଲି। କହିଲେ ଘିଅ ଲଗେଇଲେ କମିଯିବ ପାଟି ଘା ସିଏ ଦେଖିଲା ତାର ସେଠି ପାଟିରେ କମିଗଲା ତାପରେ ଧୀରେ ଧୀରେ ହାତରେ ଆଉ ଆଣ୍ଠୁ ରେ ହେଲା।
ଓହୋ ଆଉ ଭଲ ହେଇଗଲା।
ହଁ ଏବେ ଭଲ ହେଇଗଲାଣି।
ପୁରା ଭଲ ହେଇଗଲା।
ହଁ ପୁରା ଭଲ ପୁରା ଓକେ ଏବେ।
ଆଉ ପିଜି ପାଇଁ ପଢାପଢି କେମିତି ଚାଲିଚି?
ଚଲିଛି ସେମିତି ଆଉ ଏତେ ବି ଭଲ ନୁହଁ।
ହଁ ଯଥାଇି ତଥାଇି କଣଟା ପଢିଥିବା କଥା ଆଉ ସିଲାବସ ଟୋଟାଲି କମ୍ପ୍ଲିଟ କରିବ ହେଲା।
ହୁଁ।
କୋଉଥିରେ ପିଜି କରିବୁ ଇଂଲିଶରେ।
ଆଚ୍ଛା ସେ ସିଲାବସ ଟେଲି କମ୍ପିଟି କରିଦ ପ୍ଲସ୍ ଥ୍ରୀର। ବୁଝିଲୁ?
ହଁ।
ପୁରା ଭଲ ସେ ଫିଫ୍ଟି ଫିଫ୍ଟି ଫାଇଭ ପ୍ରସେଣ୍ଟେ ଭଳିଆ ନେଇ ଆସିଲେ ମାର୍କେ। ଏଇନା କଲେଜ ନେଇଯିବେ ଆଉ।
ହୁଁ।
ଭଲ କଲେଜ ଟେ ବି ମିଳିବ।
ଚେଷ୍ଟା ତ କରୁ
ଗମେଣ୍ଟରେ ପଢିବୁନା ପ୍ରାଇଭେଟରେ?
ଗମେଣ୍ଟ ରେ ପ୍ରାଇବେଟ ନୁହେଁ।
ବାପ ରେ। ଯା ଆଜିିକାଲି ଯେମିତି ଗମେଣ୍ଟରେ କମ୍ପିଟିସନ ଚାଲିଛି ମିଳିବା ଭାରି କଷ୍ଟ।
ଇୟ
ଆଉ ତୁ କୋଉ ହିସାବରେ କରିଦଉଛୁ କିଆଣି।
ପ୍ରାଇଭେଟ୍ରରେ ମୁଁ କରିବିନି।
ପ୍ରାଇଭେଟାରେ ହଉ ସେଥିରେ କଣ ଅଛି ବାପା ସାଲିର୍ ବାପା ସାଲିର୍ ତ କଟିବ।
ନା ନା ମୁଁ ପଛେ ଡ୍ରପ୍ ନେଇକି ରହିବି ଘରେ ଆଉ ଗୋଟେ ବର୍ଷ ପଛରେ ପଢିବି। ମନ ଦେଇକି ପଢି ପାଇବି କିନ୍ତୁ ମୁଁ ପ୍ରାଇଭେଟରେ କରିବିନି। ଘରେ କଣ କହିଲେ ଘରେ କ ହେଲେ ମୁଁ କରିବି।
ହଉ। ପ୍ରାଇଭେଟରେ ଏଥର ଏମ୍ବିଏ ଫେମ୍ବିଏ କଲାବେଳକୁ ନେଇଯାଉଛନ୍ତି ସାତ ଲକ୍ଷ ଆଠ ଲକ୍ଷ ଟଙ୍କା।
ହଁ
ନା ନିଟ୍ ଯଦି କଣ ବଜେଇକୁ ଚେଷ୍ଟା କରୁ ସେ ଭାଇ ଭାରି କଷ୍ଟ। ନିଟ୍ ଏଯାମ ତ ଏଇନାକ ପେପର ଲିକ ହଉଛି ଏମତି ନକହିଲେ ଚଳେ।
ଛୁଆ ମରି ଯାଉଛନ୍ତି ନିଟ୍ ପାଇଁ।
ଛୁଆ ମରି ଯାଉଛନ୍ତି କେତେ ନେଇ ନିଟ୍।
କେତେ ବଢିଲାଣି ତ ସେ ହବ ସେୟାଇ।
ହୁଁ ଏଇ ଏବେ ଯୋଉ ନିଟ୍ ପରୀକ୍ଷା ହେଇଥିଲା ସତର ଜଣ ମରିଛନ୍ତି।
ଏତେ ବଡ ପରୀକ୍ଷା ଏମିତି କରିବା କଥା ନୁହଁ ପେପର ଲିକ୍ କରିବା କଥା ନୁହଁ। କେତେ ଛୁଆଙ୍କ ଭବିଷ୍ୟତ ସେଥିରେ।
ହୁଁ। ଚାଇନା ଚାଇନା ଜାଣିଚୁନା ଟୁଇଟ୍ କରିଥିଲା? କହିଲା ଆଉ ଯୋଉ ଇଣ୍ଡିଆ ଭଳିଆ। ଆଉ ଆମେ ପେପର ଲିକ୍ କରୁନା। ଆମର ତାଙ୍କର ଚାଇନାରେ ଗୋଟା କୋଉ ୱନ୍ ବୋ ସିଟି ଏଇନା କ ଏମତି ଗୋଟେ ଏଜାମ୍ ଚାଲେ ହେଲା ସେ ଏଜାମ୍ ରେ ଯେତେଳେ ଚାଲିବ ସବୁ ଟିଭି ସୋସ୍ ବନ୍ଦ। ଆ ଟ୍ରାଫିକ୍ ବନ୍ଦ ପୁରା ସେଇଦିନ ପରା ଚାଇନା ଟୋଟାଲି ବନ୍ଦ ହେଇ ସବୁ ମାର୍କେଟ ଫାର୍କେଟ ସବୁ ବନ୍ଦ।
ଟେକ୍ନୋଲୋଜି ତାଙ୍କର ବହୁତ ଆଗରେ ଅଛି।
ହୁଁ।
ବହୁତ ଆଗରେ ଅଛି। ଆଉ ଆମ ଦେଶ ଯିଏକି କେତେ ଯୁଆଡେ ଯିବୁ, ଲୋକ ଖାଇବେ। ଅଳିଆ ଜରି ସେଇଠି ଫୋପାଡି ଦେବେ। ଭାବିବେନି ଯେ ନାହିଁ, ଅସନା ହବ କି କଣ।
ହୁଁ, ଏବେ ଗୋଟା କଣ ଉତ୍ତରପ୍ରଦେଶ ରେ ହେଲା।
ହୁଁ।
ଉତ୍ତର ପ୍ରଦେଶରେ ଗୋଟେ ଡ୍ୟାମ ର ଇନୋଭସନ ହେଇଥିଲା। ସେଠି ଧଳା ରଙ୍ଗ ମାରିକି ସେଠି ଡ୍ୟାମ ସାଇଡ ରେ ହେଲା। ବେଶୀ ନାହିଁ। ଲୋକ ମାରିକି ଯାଇ ଧଳା ରଙ୍ଗ ତ। ତା ଦଶ ମିନିଟ୍ ପରେ ଆସିଲାେ ନାଲି ଛିଟ ପଡିବ।
ଏଇଆ ତ କହୁଛି, ମାନେ ଲୋକମାନେ ଯଦି ଚାହିଁବେ, ତାହେଲେ ନିଜେ ନିଜେ ସୁଧାରି ପାଇଲେ ହବ। ଆଉ ଲୋକ ତ ନିଜେ ଅସନା କରୁଛନ୍ତି, ଦେଶ କେମିତି ସଫା ରହିବ?
ହଁ। ଆଉ ଆଜିକାଲି ଯେମିତି ଯୋଉ, ଧର୍ମକୁ ନେଇକି ଚାଲିଛି। ଜାତି ଧ ଭଲ କଥା ନୁହେଁ।
ଭଲ ନୁହେଁ ଆଉ। ମାନେ ଜେନେରେସନ ଏତେ ଆଗକୁ ଗଲା ପରେ ଯଦି ଲୋକ ଦେଖିବେ, ତାର ଲାଭ ହଏ। ଏତେ ଆଗକୁ
ସେଇ ଲୋକ ସେଇ ଲୋକ ମେଡିକାଲରେ ପଡ଼ିଥିବ। ସେ ଜାତି ଦେଖିବ ମୋତେ, ମାନେ ମତେ ଖାନଦାନ ଜାତି ଦେଖି ମତେ ବ୍ଲଡ ଦିଅ।
ସେଇଆ, ଯାତି ଦେଖିଲେ ଅଲଗା କାଷ୍ଟ ବି ରହୁଛନ୍ତି। ତ ତ ଛୁଇଁବେନି।
ଓକେ, ଛୁଇବେନି। ଜାତି ଦେଖିଲେ ତ ବ୍ରାହ୍ମଣ ମାନେ ଆଉ ଟୋଟାଲି କା କତି ଆସନ୍ତିନି।
ସେଇଆା। ତଥାପି, ଗୋଟେ ଗୋଟେ ଜାଗାରେ ରହୁଛି ଜାତି ପ୍ରଥା। ଏଇ ସେହି, ଗାଁ ମାନଙ୍କରେ।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
ହ୍ୟାଲୋ।
ହଁ।
ହୁଁ। ଆଜ କାଲି ଯେମିତିଆ ସବୁ ସିଷ୍ଟମ ପୁରା ଚାଲିଛି, ଏ ସବୁ ଭଲ ଜିନିଷ ନୁହଁ।
ସେଇଆା, ଉଠେଇ ପଡିବ।
ହୁଁ।
ଏଥରକ ଯିଏ ବି ଆମ ସରକାର ବିରୁଦ୍ଧରେ ଯାଉଛି, ଏଥରକ ସେ ଖାଲି ଦେଶରୁ ମାନେ, ଦେଶ ଦ୍ରୋହୀ ହେଇ ଆଉ।
ହଁ।
ଏବେ ଗୋଟେ କାହାକୁ ଗୋଟେ ମାରିଦେଲେ ମ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
ବିହାରରେ ଗୋଟେ ଲୋକଟାକୁ ଦେଶ ଦ୍ରୋହୀ କହିକି।
ସବୁ ତ ସେଇୟା କରିଦଉଛନ୍ତି ଆଉ କଣ ସରକାର ବଦଳେଇବାକୁ ପଡିବ।
ଯାହା ଯାଏ ଏ ସବୁ ଚାଲୁଛି। କ୍ରାଇମ ରେଟ୍ ଗୁରା ଆମର ସବୁ ବଢିଗଲାଣି ଆମ ଇଣ୍ଡିଆରେ।
ହୁଁ। ହୁଁ।
ବହୁତ କ୍ରାଇମ ରେଟ ବଢିଗଲାଣି ଆଜି ଇଣ୍ଡିଆ ସେକେଣ୍ଡ ନମ୍ବରରେ ଆ ହେଲାଣି ସେକେଣ୍ଡ ନମ୍ବର ଥାଡ ନମ୍ବର। ଫୋର୍ ନମ୍ବର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
କ୍ରାଇମ ରେଟରେ।
ତୁ ଦେଖ ଆହୁରି କଣ ହଉଛି ଆଗକୁ।
ହଁ ଆହୁରି କଣ କଣ ହଉଛି ଆଉ।
ଆ ?
ଛାଡ଼। ଆଜିକାଲି ଘରେ ତ କେଇଗୁଡା ସେଫ୍ ନାହାନ୍ତି ଆଉ କଣ କହିବ?
ଘରେ ବି ଲୋକ ସେଫ ରହୁନାହାନ୍ତି ସତ କଥା ଏଇଟା। କେତେ ଲୋକ ହଣା ଗଡା ହେଇ ମରୁଛନ୍ତି କହିଲୁ?
ହଁ ପା।
ହ ହ ହ
ଆଉ ତାପରେ ଘରକୁ ଯିଏ କାମ କରିବାକୁ କାହାକୁ ଡାକିବୁ ସେ କୋଉଠି ନେଇ କୋଉଠି କ୍ୟାମେରା ଲଗେଇଦଉଛି। କଣ କହିବ କହିଲ?
ହଁ।
ଏତେ ଦେଶ ଦୁନିଆ କୋଉଠି ଯାଇ ପହଞ୍ଚିଲେଣି ସେ ସେଇ ସେଇ କ୍ୟାମେରା ପଛରେ ପଡ଼ିଛନ୍ତି।
ହୁଁ ଦୁନିଆ ବଦଳିଯିବ ହେଲେ ଲୋକ ନୁହଁ।
ଦୁନିଆ ବଦଳି ଯିବ କିନ୍ତୁ ଲୋକ
ଲୋକମାନଙ୍କ ଚିନ୍ତାଧାରା ସବୁବେଳେ ସେମିତି ରହିଗଲା।
ସିଏ ଆଙ୍କୁ ଖାଲି ଫାଶୀ ଦରକାର ଆଉ ଫାଶୀ ନଦେଲେ ଇଏ ଆଉ ହବନି।
ଗମେଣ୍ଟ ସବୁ ଜିନିଷ ଷ୍ଟ୍ରିକଟ୍ କରିବା ଦରକାର ଯେଉଁଥିପାଇଁ କି ଲୋକମାନେ ଡରିବେ ଭୁଲ କରିବା ଆଗରୁ।
ଯେମତି ଆମର ନର୍ଥ କୋରିଆରେ। ଭୁଲ କରିବ ଜଣେ ଭୋଗିବେ ତା ତିନି ପିଢି।
ହ ସେଥିଲାଗି ସିଏ ଡରୁଥିବେ ନା ମୁଁ କାହିଁକି ଭୁଲ କରିବି ଯେ ମୋ ପାଇଁ ମୋ ତିନି ପିଢ଼ି ଏମିତି ଡରିବେ।
ନା ନା ସେ ସିଏ ତ ସିଏ ତ ଜେଲରେ ରହିବ ରହିବ ତା ପୁଅ ରହିବ ତା ନାତି ବି ରହିବ।
ସେଇଆ ତ ସେ ସେଥିଲାଗି ସେମାନେ ଡରିକି କିଛି ଭୁଲ କରିବା ଆଗରୁ ସେମାନେ ଡରିବେ।
ହୁଁ ହୁଁ ହୁଁ ଭୁଲ କରିବାକୁ ସେମାନେ ଡରିବେ ଆଉ ଇଏ ଆଜିକାଲିଆ
ଗମେଣ୍ଟ ସବୁଆଡେ ସେମତି ଗମେଣ୍ଟ ଷ୍ଟ୍ରିଟ୍ ହବା ଦରକାର। ସରକାର ଯଦି ଯଦି କରିବ ତାହେଲେ ଆଉ ଲୋକ ଡ ଲୋକ ମନରେ ତ ଡର ରହିଲାଣିି ଆଉ ସେ କଣ ଆଉ ଇଏ କରିବେ?
ହୁଁ।
ହଉ ହଉ ମୁଁ ରଖୁଚି।
ହଉ ହଉ। ହଉ ର।